ହଁ ଆ ସାଉଣ୍ଡ ଶୁଭୁଛି ତ
ହଁ ହଁ ଶୁଭୁଛି ଶୁଭୁଛି ସୁବ ସୁ
କଣ କରୁଥିଲ?
ହ ଏଠି ଏବେ ଗଡୁ ଚି ଆଉ ତମେ?
ମୁଁ ଏଇ ବସଛି ଆଉ।
ଓହୋ। ଆଉ ତମର ଦିିତିବା ଜଣେ ରୋଷେଇଆ ରହୁଛନ୍ତି।
ହଁ ସେ ସେଟା ଏମବ ବି ଏସ୍ କରିଛି ରଷିଆରେସ୍ ବହୁତ କମ ଟଙ୍କା ମାନେ ଇଣ୍ଡିଆ ଅପେକ୍ଷା ତ ବହୁତ କମ ଟଙ୍କା ତମେ ଯଦି ଟୁସନ ଫି ଛଅ ବର୍ଷକୁୁ କୋଡିଏ ଲକ୍ଷ ଟଙ୍କା ଆରାମସ ହେଇଯିବ। ଟୋଟାଲ ଛାଡ଼ିକି ଖାଲି ଟୁ ବିଏଚ ଟା।
ଓ ତା ପପୁଲେସନ କମ ତ ଖର୍ଚ୍ଚ ବି କମ।
ହୁଁ ମୋର ଗୋଟେ ସାଙ୍ଗ ବି ସେଠି ପଢ଼ୁଛି। ସିଏ ବି ମତେ କହୁଥିଲା କି ତୁ ଆସ ହେରି ମୁଁ ନିଟ ପାଇଁ ପଢୁଥିଲି ନାଉ କହିଲେ। ତୁ ଆସ ହୋର ଆଉ ମୁ ହଉ ପଢିଆ ଏଠି ମିଶିକି ଇଏ ସିଏ ହେଲା ନା ନା ମତେ ଲେକଚର ହବାର ନଥିଲା ମୁଁ କ ପାଇଁ ଯିବି ସେଠିକି ପଢିବାକୁ- ହଁ ସେ ଦିଦି ଯୋଉ ପଢ଼ୁ ଚି ଯେ ତାର ସେଇ ଖର୍ଚ୍ଚ ତାର ଛ ତାର ଏବେ ଥାର୍ଡ ଇୟର ବୋଧେ ହଁ ଥାର୍ଡ ଇୟର ସ ହଉଛି ମୋର ପିଇସିଙ୍କ ଝିଅ ମାନେ ମୁଁ ନିଜ ପିଇସି ନୁହଁ ବାକି ବହୁତ କ୍ଲୋଜ ପିସ
ଓହୋ ହୋ ବାହାରକୁ ଗଲେ କିଛି ଅସୁବିଧା। ନାଇଁ କିନ୍ତୁ ଯେହେତୁ ଆମର ଏଇଠୁ ଗୋଟେ ସବୁ ଆକ କ୍ୱାଟେଣ୍ଟ ହେଇଯାଇଛି ତେଣୁ ଏଇଠି ମତେ ଏ ଟ ଦି ଜାଗାକୁ ଯିବାକୁ ମତେ ଭଲ ଲାଗେ ଏଇଠି ସବୁ ଚିହ୍ନା ପରିଚ ଲୋକ ରହୁଛନ୍ତି ଗୋଟେ
ହଁ ସେଇଟା ଯିବାକି ମତେ ବାହାରକୁ ହିଁ ଯିବାର ଅଛି। ମାନେ ମୁଁ ଏବେ ଇଞ୍ଜିନିୟରିଂ ଗଲେ ମୁଁ ଜବ୍ ଯଦି କରିବି ଗେନ୍ କରିକି ମୁଁ ଫରେନ୍ ହିଁ ଯିବି ବାକି ମୁଁ ସେଥିରେ କ ପାଇଁ ଯିବି ଯୋଉ ଉଥିରେ ମୋର୍ ଇଣ୍ଟରେଷ୍ଟ ନାହିଁକିନା ମୋତେ ଡକ୍ଟର ବାଗେରା କିଛି ବି ଇଣ୍ଟରେଷ୍ଟ ନାହିଁ ମତେ ଗୋଟେ ଭଲ ଇଞ୍ଜିନିୟର ହବାର ଅଛି ମୁଁ ସେ ସେ ହିଁ ଯିବି ନା ବାହାରକୁ ଆଉ ମୁଁ ଫାଷ୍ଟ ଚଏସ୍ କରଛି ଜାପାନ ଆ
କୋଉ ଇଞ୍ଜିିନିଆଁର ହବାର ଇଚ୍ଛା ଅଛି?
ହ କମ୍ପ୍ୟୁଟ ଟର ସାଇନ୍ସରେ ଦେଖି ଅ ସଫ୍ଟଓୟାର ଇଞ୍ଜିନିୟର ନହେଲେ ଏ ଆଇ ଅର୍ ନହଲେ ଏମେଏଲ ଇଞ୍ଜିନିୟର
ବାହାରକୁ ଯିବାକୁ ତାହେଲେ ହ ଭଲ ଲାଗେ ଆଉ ମାନେ
ହଁ ମତେ ଦେଶ ଝଡିବାର ଅଛି। ମାନେ ସେମିତି କିଛି ଇଏ ନୁହଁ ବା ମତେ ବାହାରକୁ ମତେ ସବୁ ଜାଗା ଏକ୍ସପ୍ଲୋର କରିବାର ଅଛି
ଓହୋ ହୋ ଏଇଠି ବି ତ କାମ କରିକି ବାକି କି ଜାଗାକୁ ବୁଲି ହବ।
ବୁଲି ହେଲେ ବି ତମେ କେତେ ଟାଇମ ବୁଲି ପାରିବ? ତାପରେ ଦେଖ ଯଦି କଥା କୁହା ହବ ଏଠି ବହୁତ କମ ପଇସା ଆଉ ବହୁତ କାମ କରେଇବେ କାମ ଅନୁସାରେ ବହୁତ କମ ପଇସା ଦେବେ
ହୁଁ ହୁଁ ଏଇଟା ତ ଠିକ
ହୁଁ ତ ମୁଁ କଣ ପାଇଁ ଏଠି ବାଧ୍ୟରେ ରହିବି କଣ ପାଇଁ ମୁଁ କାଇହିଁ ବାହାରକୁ ଯିବିନି ଆଉ ମତେ ଏକା ରହିବାକୁ ବହୁତ ପସନ୍ଦ।
ଓ
ମତେ ରିଲେଟିଭସ ନେବର୍ସ ମ ତ ଏଥିରେ କିଛି ବି ଇନ୍ତ୍ରେଷ୍ଟ ନାହିଁ। ହୁଁ।
ମତେ ଟିକେ ଭଲ ଲାଗେ ଆଉ ମାନେ ଟିକେ ମିଳିମିଶି
ହଁ ସେଇଟା ଭଲ ଲାଗେ ବାକି ସେମିତିକା ଲୋକ ବି ହେଇଥିବା ଦରକାର। ନା ମାନେ ଦେଖମ୍ ଲୋକ ଯଦି ତମ ପ ପଛରେ ଗପିବେ ମନେକର ମୁହରେ ଭଲ ତ ସମସ୍ତେ ହୁଅନ୍ତି ମୁହଁରେ ଥଡିକିଏ ଖରାପ ହବ। ପଛରେ ଯାଇକି ତମ ମନରେ ଏଠି ସେଠି ଗପିବେ ହଉ ତମ ଆଗରେ ମୁହଁ ଭୁଲେଇବେ, ଇଏ କରିବେ। ତମେ ଭଲ ଲାଗିବ କି? ମତେ ତ ଜମା ଭଲ ଲାଗିବନି। ମତେ ଏତେ ଗୋଟେ ଜିନିଷ ପସନ୍ଦ କଣ କହି, ହଁ ସେଥିପାଇଁ ମୁଁ ବହୁତ ଲୋକଙ୍କୁ ଦେଖିଦେଲି ଏମିତି ତ ଏବେ ଆଉ କୁ ଜମା ହଁ ମୋର ରିଲେଟିଭସ ବହୁତ ଭଲ ଅଛନ୍ତି। ମୋ ପିଇସି ହରିକା ମୋ ବଡପାଙ୍କ ଘରିକାଙ୍କଠୁ ମୁଁ ମୋ ମାଉସୀଙ୍କୁ ବହୁତ ଭଲ ପାଏ। ମାନେ ମୁଁ ମୋ ମାମାଙ୍କୁ ଯେତିକି ଭଲ ମୁଁ ମୋ ମାଉସୀଙ୍କୁ ସେତିକି ଭଲ ପାଏ। ତା ବୋଲି ନୁହଁ କି ମୁଁ ତାଙ୍କ ପାଇଁ ଦେଶ ଛାଡି ଯିବିନି କି ମୁଁ ଭଲ ଜବ କରିବିନି। ମତେ ଯଦି
ନା ନା ଯୋଉଟା ଯୋଉଠି ନିଜକୁ ସ୍ଵିଟେବଲ୍ ସେଇଠିକି ଯି ଯିବ ନା କାରଣ ନିଜ ଆଗ ସୁବିଧା ଦେଖ ଖିବ ନା।
ହୁଁ ମୁଁ ଜାଣିଛି ବାହାରକୁ ଗଲେ ମୋର ବି ବହୁତ ସାରା ପ୍ରୋବ୍ଲେମ ହବ ଯେମିତି ଖାୟା ପିଆରେ ଆଉ ସେଠିକାର ମାନେ କ୍ଲାଇମେଟ ଟା ବି ଏତେ ଭଲ ନୁହଁ ନା ସବୁ ଜାଗାରେ ପ୍ରାୟତଃ ଥଣ୍ଡା ମାନେ ବହୁତ ଥଣ୍ଡା। ଆଉ ମୁଁ ବେଶୀ ଥଣ୍ଡାରେ ରହିପାରେନି। ବଟ ମୋତେ ବାହା ମୁଁ ଫାଷ୍ଟ ପ୍ରିଫରେନ୍ସ ଦେବି ଜାପାନକୁ
ଷ୍ଟ୍ରିଟ୍ ଲାଇଫ୍। ମାନେ ପୁରା ସବୁ ଆ ଆକାଉଣ୍ଟବିଲିଟି ବହୁତ ଧିକ।
ହଁ ଡିସ୍ ପ୍ଲିନ୍ ସେଠି ମାନନ୍ତି ବାକି ସେଠି ବହୁତ ପେମେଣ୍ଟ କରନ୍ତି ତମ ଇଏର ଉଁ ତମ ୱାର୍କର ସେମାନେ ବହୁତ ଭଲ ପେମେଣ୍ଟ କରନ୍ତି। ଆଉ ସେଠି ତର ବହୁତ ସାରା ଭଲ ଲୋ କବି ମାନେ ମୋ କଣ୍ଟାଟରେ ଅଛନ୍ତି ଜାପାନିଜ ଲୋକ। ହଁ ଚାରି ପାଞ୍ଚ ଟା ଏମତି ଅଛନ୍ତି। ସେମାନେ ବହୁତ ବଢିଆ। ମୁଁ ଗୋଟେ ସ୍କଲାରସିପ ଆପ୍ଲାଏ ଆଁ
ମାନେ ଇଣ୍ଡିଆନ ଲୋକ ଜାପାନରେ ରହିଚନ୍ତି ସେଗୁଡା ଚିହ୍ନା ପରିଚ ନା
ନା ନା ପୁରା ଜାପାନିଜ ଲୋକ। ଅଛନ୍ତି ମୋ କଣ୍ଟାକ୍ଟରେ ମୋ ଇନ୍ସ ମୋ ଇନସ୍ଟାରେ ଅଛନ୍ତି। ମୁଁ ଗୋଟେ ସ୍କଲାରସିପ୍ ଆପ୍ଲାଏ କରିଥିଲି ଜାପାନ ଯିବାକୁ। ମୁଁ ଜାଣିଥିଲି ସେଟା ମୋର ହବନି। ମୁଁ ବସ୍ ଏମିତି ଆପ୍ଲାଏ କରିଦେଇଥିଲି ଫ୍ରି ଥିଲା ବୋଲି ମୋର ହେଲାନ୍ ମୋଠୁ ଅଧିକ ସେ ପିଲାମାନଙ୍କର ମନ ଦୁଃଖ କି ତମର କଣ ପାଇଁ ହେଲାନି। ହିଁ, ମୋ ଦ୍ଵାରା କିଛି ହେଲ୍ପ ହେଇପାରିବ କି? ମୁଁ କରିଆକୁ ଚାହିଁବି ମୋ ଦ୍ବାରା ଏ -ଏଇଭଳିଆ ଆପ୍ରିସିଏଟ କରନ୍ତି।
ଓହୋ ଭଲଲା ଜାପାନିଜ୍ ଲୋକ ଗୋରା ବହୁତ ଭଲ ନା।
ହଁ ତାଙ୍କର ହଁ ବାକି ତାଙ୍କର ନା ଯୋଉ। ଯୋଉଁ ମାନେ ସବୁ ଟିକେ ଓଲ୍ଡ ଏଜ ର ଲୋକ ଥିବେ ସେମାନେ ଟିକେ ମାନେ କଣ ସେମାନେ ଟିକେ ଫରେନର୍ସ କୁ ବେଶୀ ଭଲ ପାଆନ୍ତିନି ଭଲ ପାଇବେନି ବି କ ଭଲ ପାଇବେ ବି କଣ ପାଇଁ। ଫର୍। ସିଏ ବି ତାଙ୍କ ସି ଫ୍ଲୁଇଟ ଅସନା କରିଦେବେ ତାଙ୍କ ରୁମରେ ରହିକି ତାଙ୍କ ରୁମ ଅସନା କରିଦେବେ। ତାଙ୍କୁ ଏଗୁଡା ସବୁ ପସନ୍ଦ ନୁହଁ ନା।
ହଁ ହଁ ଠିକ୍ କଥା ନା। ଆଉ ଜାପାନିଜ ଗୁଡା କଣ ଇଂଲିଶ ଇଂଲିଶ ରେ କଥା କହୁଛନା କୋଉଥିରେ?
ହଁ ଇଂଲିଶରେ ଆଉ ମୁଁ ଜାପାନୀ ବି ଶିଖୁଛି ମୁ ଜାପାନିଜ୍ ଲାଙ୍ଗୁଏଜ ଶିଖୁଛି ବା ମୁଁ ଜାପାନିଜ୍ ରେ କାହା ସହିତ କଥା ହେଇନି ଏ ପର୍ଯ୍ୟନ୍ତ। ଏତେ ବି ଏତେ ବି ବେଶି ଲେବଲ ର ଶି କି ଦେଇନି। ଆ ମୁଁ ତ ଏବେ କୁନି ଚୁଆ।
କଣ କନିଜ୍। ସିୱା।
ହଁ ।
ଆଉ ବାଏ କୁ?
ବାୟକୁ କଣ ମୋର ମନେ ନାହିଁ । ମୁଁ ବାସ ଏମିତି ଯୋଉ ଗୋଟେ ବୁକ୍ ଅଛି ମିନାନା ନିହୁଙ୍ଗୁ ତାର ଆସ୍ଲେଶନ ରେ ଯେତିକି ଅଛି ସ ଏଇ ଗୁଡ଼ା ସବୁ ରେଟ୍ କରୁଛି ଏଇଗୁଡ଼ା ପଢିଆ ବହୁତ କଷ୍ଟ ଆଉ ଲେଖିବା ତ ତମ ବିଶ୍ୱାସ କରିପାରିବନି।
ହଁ ମୁଁ ଦେଖୁଛି।
ହଁ। ମତେ ଚାଇନିଜ୍ ଫାଷ୍ଟ ଶିଖିଆର ଇଚ୍ଛା ଥିଲା ମତେ ଚାଇନା ଲୋକ ବହୁତ ପସନ୍ଦ। ସେମାନେ ବହୁତ ୱେଲ୍ ମ୍ୟାନର। ଆମ ଲୋକଙ୍କ ଭଳିଆ ନୁହଁ କି ଯା ଯୋଉଠି ବି ଯାଇକି ଯାହା ବି କରିଦେବେ। ଚାଇନିଜ୍ ଲୋକ ବି ମୁଁ ବହୁତ ସାରା ଚାଇନିଜ ଙ୍କ ଲୋକଙ୍କ ସହିତ କ ଚିହ୍ନା ହେଇଛି। ମାନେ କଥା ହେଇଛି। ବହୁତ ଭଲ ମତେ ଫାଷ୍ଟ ଚାଇନିଜ ଶିଖିଆର ଥିଲା ମୁଁ ଚାଇନିଜ ଲାଙ୍ଗୁଏଜ ଦେଖିକି ମୁଁ କହିଲି ଭାଇ ମୁଁ ଚାଇନା ଯିବିନି ପଛେ ମୁଁ ଏ ଲାଙ୍ଗୁଏଜ ଶିଖିବିନି ଏତେ କଷ୍ଟ ମାନେ ତା। ତାଙ୍କର କଣ କହିଲ ଷ୍ଟ୍ରୋକ ଅଡର ର ଲେଖା। ଷ୍ଟ୍ରୋକ କଡ଼ରରେ ଲେଖିବେ ସେମାନେ ତାଙ୍କ ଲାଙ୍ଗୁଏଜ। ମାନେ ଗୋଟେ ଗୋଟେ ମାନେ ଗୋଟେ ଗୋଟେ ଗାରରେ ମାନେ ବୁଝିପାରିବ କେମତି କହିଲ ଗୋଟେ ଲାଇନ ମାନଙ୍କରେ ଲେଖନ୍ତି ସେମାନେ କଥା ସେ ଗୋଟିଏ ୱାର୍ଡକୁ କଉ ସେ ଛଅ ସାତ ଦଶ ପନ୍ଦର ଏମିତିକା ଲାଇନ ରେ ଲେଖନ୍ତି। ଷ୍ଟୋକ ଅଡର ତାକୁ କୁହନ୍ତି ହଁ ଆଉ ଗୋଟେ ଯଦି ତମେ ଭୁ ଭୁଲ ଓ ଲାଇନ୍ ଟେ ବି ବସେଇଦବ ସେ ୱାଡ ମିନିଂ ହି ଅଲଗା ହେଇ ଯିବ।
ଓ ହୋ ଇ ଏତେ କଷ୍ଟ ତାହେଲେ
କଷ୍ଟକର ସେଥିପାଇଁ ବେ ମୋର ଗୋଟେ ସା ସାଙ୍ଗର ଭାଇ ପଡୁଥିଲେ ଚାଇନିଜ୍ ମୁଁ ତାଙ୍କ କ କପି ଦେଖିଦେଲି। ସେ ବି ଚାଇନା ରେ ରହୁଛନ୍ତି ହଉ। କୱାନ ତାଙ୍କ ମାନେ ଏତେ କଷ୍ଟ ସେ ତିନି ବର୍ଷ ପଡି ଚିନି ଚାଇନିଜ୍ ଲାଙ୍ଗୁଏଜ।
ତିନିିବର୍ଷ। ହଁ ଶିଖିଗଲି ପୁରା।
ହଁ ମାନେ ଅ ତିନି ବର୍ଷ ପଢିକି ବି ଶିଖିନାହାନ୍ତି ସେ ଆହୁରି ଯାଇକି ସେଠି ଗୋଟେ ଲାଙ୍ଗୁଏଜ ସ୍କୁଲ ରେ ଫାଷ୍ଟ ଆଡ଼ମିସନ ନେଲେ ତାପରେ ଯାଇକି ଏବେ ସେଠି ଜବ କରୁଛନ୍ତି। କିନ୍ତୁ ଜାପାନିଜ୍ ଏତେ ବି କଷ୍ଟ କଷ୍ଟ ନୁହଁ। କଷ୍ଟ ସବୁ ଜିନିଷ କଷ୍ଟ ହଁ ଜାପାନିଜ୍ ଚାଇନିଜ୍ ଠୁ ଠିକେ ସହଜ।
ଓହୋ ହୋ ମୁଁ ଦେଖିଛି ତାଙ୍କ ଲାଙ୍ଗୁଏଜ ଗୁଡା କେମିନ୍ତି ଗୋଟେ ଲେଖା ହୁଏ। ପୁରା ଖାଲି ଗାର ଗାର।
ହଁ ସେଇଆକୁ ହିଁ ଷ୍ଟ୍ରୋକ୍ ଅର୍ଡର କୁହନ୍ତି।
ଓହୋ ସେଗୁରା କଣ ମୁଁ କିଛି ବୁଝିପାରେନି ସବୁ ଲେ ଯୋଉ ଖେଳଣା ହାରିକା ବି ଆସୁଛି।
ହୁଁ ହୁଁ ହଁ ସେ ଗୋଡାକୁ ସବୁ ଷ୍ଟ୍ରୋକ୍ ଅର୍ଡର କରନ୍ତି। ଆଗରୁ ଯେତେବେଳେ ଜାପା ଚାଇନିଜ ଲୋକ ଜାପାନିଜ ଲୋକ ସେମିଥିଲେ ମାନେ ବହୁତ ଆଗରୁ ମାନେ ପାଞ୍ଚଶହ ଛଅଶହ ବର୍ଷ ଆଗରୁ ଜାପାନ ଆଉ ଗୋଟିଏ ହିଁ ଲାଙ୍ଗୁଏଜ ଚାଲୁଥିଲା ସେମାନେ ସେ ଷ୍ଟୋ କଡ଼ରେ ଲେଖନ୍ତି ତାପରେ ଚାଇନାଅଲଗା ହେଇଗଲା। ବଟ ଜାପାନ ରେ ଚାଇନିଜ ଲାଙ୍ଗୁଏଜ ବି କିଛିଟା ଚାଲେ ମାନେ ପୁରା ଚାଇନିଜ ନୁହଁ ସେମାନେ ତାକୁ କାତା ଗାନା କୁହନ୍ତି ମାନେ ଯୋଉଟା ଚାଇନିଜ ଲାଙ୍ଗୁଏଜ ରେ ଚାଲେ ସେଇଟା ସେମାନେ ତାଙ୍କୁ କାତା କାନା କୁହନ୍ତି। ତାଙ୍କର ଦିଟା ଆମର ଯେମତି ଅ ଆ ଆଉ ହର୍ଷେଇେ ଦୀର୍ଘଇ
ହୁଁ,
ତାଙ୍କର ସେମିତି ଦି ପ୍ରକାରର ଲେଖା ମାନେ ଯୋଉ ରାଇଟିଂ ଇଏ ଗୋଟେ, ହୀରା ରାନା ଗୋଟେ କାତାକାନା, ହୀରା ଗାନା ଟା ଟିକେ ଇଜି ଅଛି। କାତା କାନ ଟା ବହୁତ କଷ୍ଟ ତାଙ୍କର ସବୁ ଷ୍ଟଡର ମାନେ ସବୁ ତମେ ଗାଁ ରେ ପକେଇକି ହିଁ ଲେଖିବ।
ଓହୋ ହୀରାକାନ କାତାକାନା,
ହୁଁ,
ହ ହ, ଯୋଉ କହୁଥିଲା ସେ ଯୋଉ ଭାଇ ଶି ଦେଖୁଥିଲେ ତିନି ବର୍ଷ। ସେଇଠି ଜବ୍ କରିବ ବୋଲି ସେ ବୁଝିଲେନା ତାଙ୍କର ଗୋଟେ ଇଚ୍ଛା ଥିଲା ବୋଲି ଶିଖୁଥିଲେ।
ଅ ତାଙ୍କର ଫାଷ୍ଟ ଷ୍ଟାର୍ଟ କରିଥିଲେ ତାଙ୍କର ଗୋଟେ ଇଚ୍ଛା ଥିଲା ବୋଲି ସେ ଷ୍ଟାର୍ଟ କରିଥିଲେ ଯେମିତି ମୋର ବି ଫାଷ୍ଟ ଇଛା ଥିଲା କି ମୁଁ ଚାଇନିଜ ଶିଖିବି। ସେମିତି ନା କି ତାପରେ ସେ ଯେତେବେଳେ ଜବ ଅପରଚୁନିଟି ପାଇଲେ ସେ ତାଙ୍କ ଇଞ୍ଜିନିୟରିଂ ଭିତରେ ହିଁ ତିନି ବର୍ଷ ପୁରା କଣ୍ଟିନିଅସଲି ଶିଖିଲେ ଲାଷ୍ଟ ବେଳେ ତାଙ୍କର ସେଠି ପୋଷ୍ଟିଙ୍ଗ ହେଇଗଲା। ଆମର କିଏ ଚିହ୍ନା ବିଷୟରେ, ଥିଲେ ବୋଧେ । ତାପରେ ଏ ବେ ସିଏ ସେଠି ଅଛନ୍ତି । ବାକି ଚାଇନାରେ ଏତେ । ତେ ବି ଭଲ ପେମେଣ୍ଟ କରନ୍ତିନି ଇଞ୍ଜିନିୟର ମାନଙ୍କୁ । କାହିଁକନା ସେଠିକାର ପପୁଲେସନ ବି ବହୁତ ନା ।
ଆଉ ଏଟା ଟପ୍ ୱାନ ରେ ଥିଲା ଏବେ କିନ୍ତୁ ଆମ ଇଣ୍ଡିଆ ଟପ୍ ୱାାନ କୁ ପଳେଇଛି ।
ହଁ ସେମାନେ ଏତେ ବି ହଁ ସେମାନେ ଏତେ ବି ଭଲ ସେଥିପାଇଁ ପେମେଣ୍ଟ କରନ୍ତିନି । ତାଠୁ ଭଲ । ଜାପାନ କୋରିଆ ଏମାନେ ସବୁ କରିବେ ଏସିଆ ଭିତରେ ଆଉ ଏସିଆ ବାହାରକୁ ଗଲେ ତ ମାନେ ତାଙ୍କର ସବୁ ଦେଶରେ ଭଲ । ପେମେଣ୍ଟ କରିବେ ମାନେ ଯେ ୟୁରୋପ କଣ୍ଟ୍ରିରେ ସବୁଠି । ତାଙ୍କର ଭଲ ପେମେଣ୍ଟ ନେଦରଲ୍ୟାଣ୍ଡ ହଉ ନରୱେ ହଉ ଏଗୁଡା ସବୁରି। ହଉ ଶୁଣ ଟାଇମ ହେଇଗଲା ମୁଁ ତମକୁ କଲ କରୁଛି ଆଉଥରେ କାଟି
ଆ ରୁହ ରୁହ ରୁହ ମୁଁ କଟ କରିିବି ମୁଁ କଟ ।
ହଁ ହଁ ।